ହ୍ୟାଲୋ ହଁ।
ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର କ କରୁଛନ୍ତି?
କ କରଛନ୍ତି? ଏଇଠି ବସ୍ତିଥିଲୁ ଆଉ।
ହୁଁ।
ହୁଁ।
ଆଉ
ଆଉ ତମ ମାମା? ମାମା ଅଛନ୍ତି ତଳେ।
ଆଚ୍ଛା।
ଆଚ୍ଛା। ଆପଣ କ କରୁଛନ୍ତି?
ଏ କ ଖାଇଛନ୍ତି?
ଖାଇଛନ୍ତି? ଆମେ ଖାଇଥିଲୁ ଖରାବେଳ ଖାଦ୍ୟ ଖାଇଥିଲି ଭାତ ଡାଲି ପନିରି ଆଉ ସବୁ ଉ ପୋଟଳ ଟମାଟୋ ବାଇଗଣ ସବୁ ପୋ଼ପୋଡ଼ି ଖାଇଥିଲୁ ଆଉ।
ତମ ମାମା ବନେଇଥିଲେ?
ହଁ। ମାମା ବନେଇଥିଲେ।
ହୁଁ ତମେ କୋଉ କ୍ଲାସ ରେ ପଢୁଛ?
ଚ ଷଷ୍ଟ
ହୁଁ ଉ ଏଇ ଗାଁ ରେ ପଢ଼ୁଛ? ହୁଁ କୋଉ ସ୍କୁଲରେ?
ଗାଁ ସ୍କୁଲୁ।
ହୁଁ ସ୍କୁଲ୍ ନାଁ କଣ ନା ଗାଁ ସ୍କୁଲ।
ଗମେଣ୍ଟେ।
ଆଁ
ଆଛା ହୁଁ ଉ ଚାଲି ଚାଲି ଆସ ସ୍କୁଲୁ କୁ? ହଁ ଏଇ ପାଖରେ ଘର ପାଖେରେ।
ହୁଁ ତମ ଘର କୋଉଠି କି?
ବଞ୍ଜା।
ଆଛା।
ଆଛା। ଆ।
ଆଉ ତମ ମାମୁଁ ଘର?
ମାମୁଁଘର ଭୁବନ।
ପ୍ରପର ଭୁବନ କି ପାଖାପାଖି?
ପାଖାପାଖି। ହଁ।
ହୁଁ।
ହୁଁ। ଆଉ ଆପଣଙ୍କ ଘର?
ଆମ ଘର ବି ଭୂ
ଭୁବନ। ଆଁ ହଁ। ଆଉ ଟିଉସନ୍ ଯାଇନାହାନ୍ତି କି? ଟ୍ୟୁସନ୍ ସକାଳୁ ଆଜି ଶନିବାର ଯେହେତୁ ସେଇ ଯେଉଁ ସ୍କୁଲ ଯାଇଥିଲୁ ସକାଳୁ ବାରଟାରେ ବାରଟାରୁ ଗୋଟେ ଟ୍ୟୁସନ୍।
ଗୋଟେ ଘଣ୍ଟା ଟିଉସନ କରୁଛନ୍ତି?
କରୁଛନ୍ତି? ହଁ।
ଉଁ ହୁଁ। ହୁଁ ଆଉ ରଜକୁ ମାମୁଁ ଘରକୁ ଯାଇଥିଲ?
ହଁ ଯାଇଥିଲି।
ହୁଁ ଆଉ ଦଶହରା ଦେଖି ଯାଅ?
କରିଛନ୍ତି।
ମୁଁ ଏଇ ରୋଷେଇ ବସେଇକି ବସିଚି ଏଇଠି।
ଛନ୍ତି। ଓହୋ।
ହୁଁ ଭାତ ହେଇ ସାରିଲାଣି ତରକାରୀ ବସେଇକି ବସିଚି ଏଇ ବାହାରେ। ତମ ସହ କଥା ହଉଛି ଆଉ।
ରାତିରେ ଆପଣଙ୍କର ଭାତ ଖାଉଛନ୍ତି?
ନାଇଁ ଆମେ ରାତିରେ ଭାତ ଖାଉଛୁ କମ କିନ୍ତୁ ପଖାଳ କରାହଉଛି ସକାଳେ ଖାଇବା ପାଇଁ।
ହଁ ସେଥିପାଇଁ ରନ୍ଧା ହଉଛି।
ହୁଁ
ହୁଁ
ନା ନା ଆଉ ରୁଟି ବି ହବ। ଅଙ୍କଲ ଖାଇବବେ ରୁଟି ଆମେ ଖାଇବୁ ଭାତ।
ଭାତ। ଆପଣ ଘରେ କିଏ କିଏ ଅଛନ୍ତି?
ଆମ ଘରେ ଅଛୁ ଆମେ ଅଙ୍କଲ ଅଛନ୍ତି ମୋର ପୁଅ ଦିଟା ଅଛନ୍ତି ମୁଁ ଶାଶୁ ଶଶୁର ଅଛନ୍ତି ବାସ୍ ସେତିକି ଛଅ ଜଣ।
ଛଅ ଜଣ। ହୁଁ ହୁଁ।
ଆଉ ତମ ଘରେ କିଏ କିଏ ରୁହନ୍ତି?
ଆମ ଘରେ ରୁହନ୍ତି ମୋ ବାପା ମୋ ମାମା ମୋ ଜେଜ ମୋ ମା ମୋ ଅପା ଆମ ଝିଅ
ଆଚ୍ଛା ତମେ ଦୁଇ ଭଉଣୀ କି?
ଭଉଣୀ କି? ଆଜ୍ଞା।
ଆଚ୍ଛା, ହୁଁ ଝିଅ କୋଉ କ୍ଲାସ୍ ପଢୁଛି?
ଝିଅ ଅଙ୍ଗନବାଡ଼ି।
ଆଚ୍ଛା ହୁଁ ହୁଁ ତମେ କଣ ଖାଅ ରାତିରେ ରୁଟି ନା ଭାତ ଖାଅ।
ରୁଟି ଖାଏ।
ସମସ୍ତେ ନା।
ସ୍ତେ ନା ହଁ।
ମାମା ରୋଷ୍
ଯେତେବେଳେ ହଁ ମାମା ରୋଷେଇ ଘରେ।
ହୁଁ।
ହୁଁ।
ତମ ନାଁ କଣ ଝିଅ?
ତମ ନାଁ କଣ ଝିଅ ମୋ ନାଁ ଅନୁଷ୍କା।
ମୁଁ ହଉ ଆଛା।
ହୁଁ।
ହୁଁ ହୁଁ।
ତାର ମାଉସୀ ଅଛନ୍ତି?
ମାଉସୀ ଅଛନ୍ତି। ହଁ ମାଉସୀ ଅଛନ୍ତି।
ତମ ମାଉସୀ ନାଁ କଣ କହିଲ?
କଣ କହିଲ? ମାଉସୀଙ୍କ ନା ତାଙ୍କର ଡାକ ନାଁ ମିନୁ।
ହୁଁ। ସେ ଜଣେ ମା
ସେ ଜଣେ ମାଉସୀ କି? ଜଣେ।
ଆଛା ହୁଁ ତମ ମାଉସୀ ମୋ ସାଙ୍ଗ।
ସାଙ୍ଗ। ତମେ
ତମ ଗାଁ କୋଉଠି କି? ହଁ ହଁ ତମ ଅଜା ଘର ପାଖରେ ହୁଁ।
କାହା ଘର?
କାହାଘର?
କୁନ୍ହିମେଳା।
କୁନ୍ହିମେଳା ଯା କଇଲେଳି ଲା ହଁ।
ତମେ ଆମ ଘର ଦେଇକି ଯାଅ ଦୋକାନୁକୁ ବସ୍ ରେ ବସିକି ଯିବା ପାଇଁ ଯାଅ ଏଇପଟେ। ତମ ମାଉସି ସହିତ ମାର୍କେଟିଙ୍ଗ୍ କରି ଯାଅ ଏଇପଟେ ମୁଁ ଦେଖିଛି।
ଏଇ ଯାରେ ଗୋଟେ ବଡ଼ ଗଛ ଟେ କି
ଉଁ
ଉଁ ରାସ୍ତା କଡ଼ରେ ଦୋକାନ ପାଖରେ ଯାହାର ଗୋଟେ ବଡ଼ ଗଛ?
ହଅଁ।
ଓହୋ।
ଜାଣିଚି।
ଜାଣିଚ? ହଁ ଜାଣିଛୁ।
ହୁଁ ହୁଁ
ହୁଁ
ତ ମାମୁଁ ଘର୍
ତ ମାମୁଁ ଘରେ ଏଇନା ଅଛ କି ତମେ? ନାଁ ଆମ ଘରେ।
ହଁ ହୁଁ ଆଉ ତମ ମାମୁଁ ଘରେ ଗାଁରେ ତ ରଜ ମହୋତ୍ସବ ହେଇଥିବ ଆସିଥିବ ସେତେବେଳୁ ନାଁ।
ହଁ।
ହୁଁ ଆଉ ତମ୍ ବାପା କଣ କରନ୍ତି?
ବାପା ବାଦାମ୍ ବେପାର କରନ୍ତି।
ଆଉ?
ଆଉ ସବୁ ଇଲେସନ୍ ଯୋଉ ହୁଏ ସେଥେରେ।
ଅହ ରାଜନୀତି କରିନ୍ଦେ ଆଛା ହଁ। ହୁଁ ସର୍ପଞ୍ଚରେ ଛିଡ଼ାହେଇଥିଲେ କି? ହଁ ହଁ।
ହଁ ହଁ।
ହୁଁ
ଦେଖିବୁ।
ମଲା ଆଉଁ।
ଆଉଂ କଙ୍ଗ୍ ଖାଇଛ ଏବେ? ଏବେ କିଛି ଖାଇନି ଖାଇବୁ ଆଉ।
ଆର୍ଚ୍ଛା।
ଆଚ୍ଛା। ଆଉ ସଖାଳେ କଣ ଖାଅ ତମେ? ସଖାଳେ ଚୁଡ଼ାଗୁଣ୍ଡ ନହେଲେ ଚାହା।
ଚାହା ବି
ଚାହା ଵି ପିଅ ହୁଁ ହୁଁ ହୁଁ।
ଚା
ଚା ସମସ୍ତେ ପିଉଚନ୍ତି ଲୋ ଝିଅ। ଆମ ଘରେ ବି ସମସ୍ତେ ଚା ପିଅନ୍ତି। ଆମ ଘରେ ପ୍ରାଏ ଟାଇମ୍ ଚାହା।
ହଁ କି ଆମର ବି ମୁଁ ତ ଦିନକୁ ଦିଇ ତିନି ଥର ପିଇଦିଏ।
ପିଇଦିଏ। ଓହୋ।
ହୁଁ। ହଁ ପରା ତମ ବୋଉ ନିଶ୍ଚିତ ପିଉଥିବେ ମା ମା ନା?
ମାମା ଦି ଥର ସଖାଳେ ଆଉ ସନ୍ଧ୍ୟାବେେଳେ ଆଉ।
ହୁଁ।
ମୁଁ ଥରେ।
ହ ହଁ ହୁଁ। ହୁଁ ଆଚ୍ଛା ଯେତେବେଳେ କଲ୍ ଆସେ ତମେ ରିସିଭ କର ସବୁ କଲ୍?
ନା ମୋ ମାମା କରନ୍ତି।
ଆଛା ମାମା
ଆଛା ମାମା ଏବେ ବ୍ୟସ୍ତ ଅଛନ୍ତି ନାଇଁ? ହଁ।
ହୁଁ।
ଆଉ କଣ କୁହ ତମ ଦେହ ଭଲ ଅଛି?
ହଁ ଭଲ ଅଛି, ଆପଣଙ୍କ ଦେହ?
ହଁ ଲୋ ମା।
ହଁ ଲୋ ମା ମୋର ବି ଭଲ ଅଛି।
ଭଲ
ଭଲ ଅଛି ଏବେ ଜଷ୍ଟ ଟିକେ ଟିକେ ମୁଣ୍ଡ ଟା ବିନ୍ଧା ହଉଥିଲା ଯେ ବସିଥିଲି ବାହାରେ। ଓ ହୋ।
ହୁଁ।
ଆପଣଙ୍କ ଆଡେ ବର୍ଷା ହେଇଚି?
ହଁ ହଁ ବର୍ଷା ଏବେ ବି ହଉ
ବର୍ଷା ଏବେ ବି ହଉଛି ଲୋ ଝିଅ ହେକ୍ ଆମର ଏଇନେ ଟିକେ କମିଚି।
ଆମର ବି ଏଇନା ଆଉ ପକଉନି କିନ୍ତୁ ବର୍ଷା ଏନି ଟାଇମ୍ ହଉଚି ଦିନରେ ରାତି ରାତିରେ କରେଣ୍ଟ ବି ପ୍ରୋବେଲମ୍ ହଉଚି ନା ବା ନେଟୱର୍କ ରହୁନି। ଆଉ ଅସୁବିଧା ହଉଚି ବି ଫୋନରେ କଥା ହବା ପାଇଁ ଲାଇନ୍ ବି ରହୁନି। ତମର ଲାଇନ ଥିଲା କି? ଆମର ତ ମଝିରେ ଦି ଦିନ ନଥିଲା।
ଆମର ବି ନଥିଲା ଯଉ ଜୋରେ ଚଡ଼ଚ଼ଡି ମାରେ ମାଇଲା ଯୋଉ ଇଏ କୁ ଆସିନଥିଲା ଲାଇନ୍।
ହଁ ବା ଲାଇନ ରହୁନି ଆମର ବ ଝିଅ ରହୁନି ଯେ ଆମେ ହଇରାଣ ହଉଚୁ।
ହୁଁ ଆମର ମୋର ଛୋଟ ପୁଅଟା ସେ ବହୁତ୍ ହଇରାଣ କରୁଚି ଅନ୍ଧାର ହେଲେ।
ଇନଭେଟର ଅଛି ଯେ ଚାର୍ଜ ରହୁନି ତମର ଅଛି ଇନଭେଟର? ହଁ ବା ନାହିଁ ତ ନା ଆଉ ତମେ ତ ପୁରା ଅନ୍ଧାର ହେଇ ଯାଉଥିବ ନା?
ଆମର ନୂଆ ଘରେ ଅଛି।
ଆଚ୍ଛା।
ଆଛା ତମେ ପୁରୁଣା ଘରେ ଅଛ କି? ହଁ।
ହଁ ହଁ।
ହଁ ହଁ ଆଉ ତମ ମାଉସୀ ଘରକୁ କେବେ ଯାଇଥିଲ? ହଁ ଯାଇଥିଲୁ।
ରଜରେ ଯାଇଥିଲେ ନା ମାଉସୀ ଆସିଥିଲା ରଜରେ?
ରଜରେ ମାଉସୀ ଆସତିଲେ ରଜରେ।
ହଁଅଁ କାଇ ମୁଁ ତାକୁ ଦେଖିନି ତ ଏବେ ରଜରେ ଆସିଥିଲା ଯୋଉ।
ତମେ ଆସତିଲ କି? ତମେ ଆସତିଲ।
ହାଲୋ। ହଁ ମୁଁ ତ ଏଇ ଅଛି ଏଇ ଗାଁରେ। କୁନି ତାର ଅଛି ହଁଅଁ ତମ ମାଉସୀ ଅଛନ୍ତି ତ ଦେ
ହଁଅଁ ତମ ମାଉସୀ ଆସଥିଲେ ମୁଁ ତାଙ୍କୁ ଦେଖେ ପ୍ରାଏ ଟାଇମ୍ ନା। ହଁ ହଁ
ଏବେ ଗାଁ ରେ ଅଛ। ଏବେ ଗାଁ ରେ ଅଛ। ହଁ ହଁ ଗାଁ ରେ ଅଛି। ତମେ
ତମେ ଏପଟେ ଯେବେ ଆସିବ ମୁ ତମୁକୁ
ଯେବେ ଆସିବ ମୁଁ ତମୁକୁ ଚିନ୍ ଦେବି ହେଲା।
ଠିକେ ଅ
ଠିକ୍ ଅଛି। ହଁଅଁ।
ତମେ ବି ଆମ ଘରୁକୁ ଆସିଚ।
ତମେ ବି ଆମ ଘରୁକୁ ଆସିଚ। ହୁଁ ହୁଁ
ହଅ।
ହଁଅଁ। ଶୁଭୁନି। ହାଲୋ